ହ୍ୟାଲୋ ଦିଦି ହ୍ୟାଲୋ
ହ୍ୟାଲୋ
ହଁ ଦିଦି ପ୍ରଣାମ୍
ପ୍ରଣାମ୍ ଭାଇ ଜୟ ଜଗନ୍ନାଥ କଣ କରୁଛନ୍ତି?
ମୁଁ ଏଇଠି ବସିଥିଲି ଆଉ ବସିକି ମୋବାଇଲ୍ ଦେଖୁଥିଲି।
ଓହୋ ଆଉ ଖାଇଲେଣି?
ହଁ ଖାଇଥିଲି ସନ୍ଧ୍ୟା ବେଳକୁ ଖାଇଥିଲି ମାର୍କେଟ୍ ଯାଇଥିଲି।
ହଁ ହଁ ମାର୍କେଟ୍ ମାର୍କେଟ୍ ରେ କଣ ଖାଇଲେ?
ମାର୍କେଟରେ ଖାଇଥିଲି ଅଣ୍ଡା ସିଝା ଖାଇଥିଲି।
ଆଚ୍ଛା ଅଣ୍ଡା ସିଝା
ହୁଁ ଅଣ୍ଡା ସିଝା ଖାଇକି କୋଲ୍ଡ ଡିର୍ଙ୍କସ୍ ପିଇକି ଆସଥିଲି ଆଉ ହଁ ଶୁକ୍ରବାର ତ।
ଅଣ୍ଡା ସିଝରେ କୋଲ୍ଡ ଡ୍ରିଙ୍କ୍ସ୍ ଭଲ ଲାଗେ?
ନା ନା ଅଣ୍ଡା ସିଝା ଖାଇସାରିକି ମାନେ କିଛି ସମୟ ମାନେ ଆସିଲା ଲାଳକୁ ତାପରେ ହଁ ।
ନର୍ମାଲି ପିଅ ନା କେବେ କେମିତି ସେମିତି?
ନା ସେମିତି ପିଇଦି ଏ କେତେବେଳେ ଇଚ୍ଛା ହେଲେ।
ହୁଁ ହୁଁ ହୁଁ ବାକି କୋଲ୍ଡ୍ରିଙ୍କସଚୁଲି ନା ଦେହ ପାଇଁ ଭଲ ନୁହଁ। କେବେ କେମିତି ପିଇଲେ ଚଳିବ। ଆଉ ରାତିରେ ରାତି ହଁ
ବୁଲି ମଝିରେ ଏବେ ମୁଁ ରେଗୁଲାର୍ କରିଦେଇଥିଲି କୋଲ୍ଡ ଡ୍ରିନ୍କ୍।
ଆରେ ଆରେ ହଁ ବାକି ଏଟା ଭଲ ନୁହଁ ନା କୋଲ୍ଡଡ୍ରିଙ୍କସ୍ ଟା ସେଥିରେ ଯୋଉ କାର୍ବନ୍ ମୋନୋକ୍ସାଇଡ୍ ଗ୍ୟାସ୍ ବି ରହୁଛି। ଯୋଉଟା କି ଦେହକୁ ତାମାନେ ଭଲ୍ ନୁହଁ।
ହଁ।
ଆଉ ସେଟା ତାମାନେ ସେମାନେ ପ୍ୟାକିଂ କରିକି ତାମାନେ କେମିକାଲ୍ ଦେଇକି ରଖିଥାନ୍ତି ନା। କେତେ କେତେ ମାନେ ତା ବର୍ଷ ପର୍ଯ୍ୟନ୍ତ।
ହୁଁ।
ଆଉ ସବୁଠୁ ଖରାପ୍ କୋଉଟା କହିଲେ କଉଠୁ କୋଲ୍ଡ ଡ୍ରିଙ୍କସ୍।
ସବୁଠୁ ଖରାପ୍
ହଁ।
ଅ ସବୁଠୁ ଖରା ମୋ ମତରେ ଏବେ ଗୋଟେ ରିସେଣ୍ଟ୍ ମୁଁ ପିଥିଲି ଏନ୍ର୍ଜି ଡିର୍। ଏନର୍ଜି ଡ୍ରିଙ୍କ୍ ବାଲା ଗୋଟେ ସ୍ପ୍ରିଙ୍ଗ୍ ର ଗୋଟେ ଆସୁଛି।
ଷ୍ଟ୍ରି ହଁଷ୍ଟ୍ରିଙ୍ଗ୍ ତ ହଁ ଠିକ୍ କହିଲେ। ସିଙ୍ଗ୍ ଟା ଖରାପ ଆଉ ଯୋଉ ଥମ୍ସ୍ ଅପ୍ ନାହିଁ କି ଥମ୍ସ୍ ଅପ୍
ହଁ।
ହୁଁ ଆଗରୁ ଥିଲା କୋକା କୋଲା ପେପ୍ସି୍। ଆଉ ଥମ୍ସ୍ ଅପ୍ ସେଇଟା ବି ତାମାନେେ ଖରାପ୍। ପେପ୍ସି କୋକାକୋଲ ତ ବ୍ୟାନ୍ ହେଇଗଲା କିନ୍ତୁ ଥମ୍ସପ୍ ଟାଇ ଏ ଯାଏ ବନ୍ ବେନ୍ ହେଇନି।
ପେପ୍ସି ତ ଚାଲିଯିବି କେତେ ଆଡେ।
ଏଠ ଚାଲିଛି ନା ତ ଆମ ଆମ ଏପଟେ ତ ମୁଁ ଦେଖିନି ପେପ୍ସି କୁ।
ନାଇଁ ଆମ ଏପଟେ ଚାଲିଛି।
ଚାଲିଛି ବାକି ଏଟା ଖରାପ। ସେଇଟା କଣ ନା ସେଟା ଯୋଉ କଣ କୁହନ୍ତି କି ନାଲି ନାଲି ପାଣିଙ୍ଗି। କୁ ଦେଲେ ଯାଇକି ତାମାନେ ସେଟା ସେଟା ତାମାନେ ହୁଏ ଟଷ୍ଟ ହୁଏ। ନହେଲେ ହୁଏନି ତ ସେଇଟା ବୋହୁତ୍ କେତେ କେତେ ବର୍ଷ ତକ ସେ ତାକୁ ତାମାନେ ପଚି ସଢିକି ତାମାନେ ସେଟା କରନ୍ତି। ସେଥିପାଇଁ ସେଟା ପିଇବା କଥା ନୁହଁ କିନ୍ତୁ ଅଧା କଣ ପିଉଛନ୍ତି ନା ଥମ୍ସପ୍। ଯୋଉ ବାହାଘର ମାନଙ୍କୁ ବି ହଉଛି ସେଇଟା।
ଓ ନା ନା ମୁଁ ଏମିତି ଥମ୍ସପ ପିଇନି। କେତେବେଳେ ଏମିତି ଟାଟା ଗ୍ଲୁକୋଜ ପି ଦିଏ।
ହଁ ଟାଟା ଗ୍ଲୁକୋଜ ଟା ଠିକ୍ ଅଛି।
ହୁଁ ମୁଁ ପ୍ରାଏ ଟାଇମ୍ ଟାଟା ହଁ ଅରେଞ୍ଜ ର ଲେମନ ର ଗୋଟେ ଆସିଛି। ଅରେ ଅରେଞ୍ଜ ପ୍ର ଏ।
ଓହୋ ହୋ ମତେ ବି ଅରେଞ୍ଜ ଭଲ ଲାଗେସ।
ହୁଁ।
ଆଉ ରାତିରେ କଣ ରୁଟି।
ହଁ ରାତିରେ ରୁଟି କୁ ପୋଟଳ ଝୋଳ ହେଇକି ପୋଟଳ ତରକାରୀ ଆଳୁ ପୋଟଳ।
ପଟଲ ଆଲୁ ଭଲ ଭଲ ଲାଗେ ପଟଲ ଆଲୁ ତରକାରୀ।
ହୁଁ।
ଆଜି ମୁଁ ତ ଆଜି ମୁଁ ଜଲ୍ଦୀ ଖାଇ ଦେଇଛି। ଆଜି କଣ ଏବେକା ଜଷ୍ଟ ଖାଇଲି। ଆମର ଆଜି ଆଲୁ ପରଟା ହେଇଥିଲା ହଁ।
ଆଜି କଣ ଜଲ୍ଦି ରୋଷେଇ କରିଦେଇଥିଲେ ନା କଣ।
ହଁ ଆଜି ଜଲ୍ଦୀ ହେଇଗଲା। ବାକି ମା ବାପା ତ ଖାଇବେ ଟିକେ ତମ ଡେରି ଡେରି ହେବ। ଆଜି ଆମେ ଦୁହେଁ ଜଲଦି ଖାଇଦେଲୁ।
ଆପଣଙ୍କ ହଜବେଣ୍ଡ ଆପଣ।
ହଁ ସେ ରେ ସେ ତାଙ୍କ ପାଇଁ କରଲିି ନା ଆଲୁପଟ ତ ମୁଁ ମୋ ପାଇଁ ବି କରିକି ଖାଇଦେଲି।
ହଁ।
ହେଲି ଜଲ୍ଦୀହେଇଗଲା ଆଉ।
ହୋ ଆ ଏବେ ଏବେ ସବୁ କଣ କରୁଛନ୍ତି ଘରେ।
ଏବେ ତ ମୁଁ କିଛି ନାହିଁ ଜଷ୍ଟ ତାମାନେ ଏବେ ଗୋଟେ ଏଜାମ୍ ଚାଲିଛି ମୋର ଇଗ୍ନୋର ଏଜାମ୍ ତ ସେଟା ହଁ ତାର ଲାଷ୍ଟ ଏଜାମ୍ ମୋର ହେଲାଣି ଷ୍ଟାର୍ଟ ହେଲାଣି। ଅ କଣ ଜୁଲାଇ ସରି ଜୁନ୍। ଜୁନ ଅଠର ରୁ ଷ୍ଟାର୍ଟ ହେଲାଣି ଛାଡି ଛାଡିକି ଏକ୍ଜାମ ଟା ଅଛି ଦୁଇ ତିନି ଦିନି ଗିପ୍ ରେ।
ହୁଁ।
ତ ସେଟା ଏପେ ଲାଷ୍ଟ ଏକ୍ସମ୍ ଟା ମୋର ଅଛି ସାତ ତାରିଖ।
ଏଁ ବେଷ୍ଟ ଅଫ ଲକ୍ ରହୁ ଭଲ ହଉ ଆପଣ ଏକ୍ସାମ।
ଧନ୍ୟବାଦ ଭାଇ। ଆଉ ଆଜି କଣ ରୋଷେଇ ରେ କଣ ହେଇଥିଲା ଆଜି? ହଉ ଯୁ ସକାଳେ ହଁ।
ହୁଁ ସକାଳେ ଆମର ସକାଳୁ ବଲେ ଖାଇଥିଲି ତ ଏଗାରଟା ବାରଟା ବେଳକୁ ଦିପର ଟାଇମ ରେ।
ହଁ।
ପଖାଳ ହେଇଥିଲା ଆଉ ଗୋଟେ ହେଇଥିଲା କଲରା ଆଳୁ ଭଜା।
ହୁଁ ହୁଁ କଲଳା ଆଲୁ ଆଲୁ ଯୋଉ ସନ୍ତୁଳା ଟାଇପ ର ତ?
ହଁ।
ହଁ ଭଲ ଲାଗେ ସେଟା କଳଳା ଆଲୁ ସନ୍ତଳା।
ଆଉ ଗୋଟେ ହେଇଥିଲା ଆମର ବାଇଗଣକୁ ଆଳୁ ସେକା ହେଇଥିଲା।
ହଁ।
ଆଉ ତା ସାଥିରେ ଗୋଟେ ବଡି ଆଉ ମିକ୍ସିଚର୍।
ଏ ଚିନ୍ତା ନାହିଁ ହୁଅ ହଁ ଓହୋ ଭଲ ଖାଇଛନ୍ତି ଆଉ।
ସେମିତି ଖାଇବା କଥା ଆ ଆପଣ କଣ ଖାଇଥିଲେ ସକାଳେ?
ଆମର ଏପ୍ ଆମର ଆଜି ହେଇଥିଲା ଖିଚୁଡି ଖଟା ତାପରେ ଯୋଉ ଆଳୁ ପୋଟଳ ଚନା ଫୁଲକୋବି ତରକାରୀ ଆଉ କଦଳୀ କୁନ୍ଦରୁ ଭଜା।
ଆଛା।
ଲେମ୍ବୁ ଆଉ।
ହୁଁ।
ତ ଆପଣ କୁଆଡେ ଆ ଯି ବୁଲି ଗଲେ ନା ସେମିତି ଆଉ ବର୍ଷା ବର୍ଷି କଣ ସେଠି ହଉଛି କି ନାଇଁ?
ହଁ ଆଜି ତ ବହୁତ ଜୋର ବର୍ଷା ହେଇଛି। ଆଜି ମାନେ ସକାଳୁ ମୌସୁମ ଟା ଠିକ ଥିଲା ଏଇ ମାନେ ଏ ଦହିପର ଟାଇମ ଯେମିତି କିି ଆମର ସାଢ଼େ ଗୋଟେ ପରେ ବହୁତ ଜୋରରେ ବର୍ଷା ହେଇଛି।
ହୁଁ ହୁଁ ଆମ ଏପଟେ ଏବେ ଏବେ କଣ୍ଟିନ୍ୟୁ ଚାଲିଛି। ସକା ସନ୍ଧ୍ୟାରୁ ହେଲାଣି ଛଅ ଛଅ ବଜେ ବସିଥିବ ଯାହନ।
ଜୋରେ ହଉଛି ନା ଏମତି ଝିପଝିପ ହଉଛି।
ନାଇ ଜୋରେ ଯୋ ଜୋରେ ହଉଛି ସମଝା।
ଆମଡେ ବି ଆଜି ଜୋରଜୋର ହେଥିଲା। ଗତ ଦି ଦିନ ହେଲା ମାନେ ଝିପି ଝିପି ଏମିତି ହୁଏ। ଆଜି ବହୁତ ଜୋର ହେଇଥିଲା।
ସ ସନ୍ଧ୍ୟା ଛଅରୁୁ ଷ୍ଟାର୍ଟ କଣ୍ଟିନ୍ୟୁ ହଉଛି ଲାଇନ ବି ପଳେଇଗଲା। କରମା
ଇ ଇନଭର୍ଟରଟା ନାହିଁ କି ଆପଣଙ୍କର?
ମୁ ଗୋଟେରେ ଅଛି ବାକି ଯୋଉ ଟିକେ ମଟର ଥିଲାନି ନା ପାଣି ଥିଲାନି ତ ଟିକେ ପ୍ରୋବ୍ଲେମ ହେଲା ବାକି ଏବେ ଆସିଲାଣି।
ହଁ ହଉ ଆଉ।
ତ ଏବେ ଟିକେ ଠିକ ଅଛି। ଏକୱଗାର୍ଡ ରେ ପାଣି ନଥିଲା ସେଥିପାଇଁ ଟିକେ ପ୍ରୋବ୍ଲେମ୍ ହେଇଥିଲା ପାଣି ପିଇବା ପାଇଁ।
ଆଚ୍ଛା ଆଉ ବୁଲାବୁଲି କଣ?
ଏଟା ବର୍ଷାକୁ ତ ଆଉ ବୁଲାବୁଲି କଣ କରିବ?
ଆମର ଇଆଡ଼େ ବର୍ଷା ଛାଡ଼ିଥିଲା ମୁଁ ପାର୍କ ଯାଇଥିଲି ସନ୍ଧ୍ୟାବେଳେ।
ଓହୋ କଣ ସେ ପାଖରେ ଅଛି ପାର୍କ।
ହଁ ଏପଟେ ଆମର ପାର୍କ ପାଖରେ ଗୋଟେ ଅଛି ପାର୍କ ତା ନାଁ ଟା ମୋର ମନେ ପଡ଼ୁନି ଭଲ ପାର୍କ। ଟେ ସେଠି ବର୍ଷା ପାଗକୁ ଟିକେ ଯାଇଥିଲି ବୁଲି ଆଉ।
ଓହୋ ହ ସେଇଟା ଭଲ ଲାଗେ।
ହୁଁ ଆମ ଆମର ଏଠି ପାଖରେ ତ ସେ ବର୍ଷା ଛାଡ଼ିଥିଲା ଯାଇଥିଲି ଏରି ବୁଲି।
ହୁଁ ହୁଁ ସେ ପାର୍କରେ ପାର୍କ ତା ମାନେ କଣ ଖାଲି ଗଛ ଲତା ନା ଆଉ କିଛି ଟିକି ଦେଖିଦବା ପାଇଁ ଅଛି।
ନା ନା ସେମିତି କିଛି ନାହିଁ। ହଁ ହଁ ଦୋ ଦୋଳି ଅଛି ଦୋଳି ମାନେ ଏ ଯେମିତି ଆମର ରାମଦୋଳି ରହେ ସେଇ ଟାଇପ ର ଅଛି ଗୋଟେ ଛୋ ଟ ଦୋଳି ଚାରିଟା ମାନେ ଚାରି ଜଣ ବସିଲା ଭଳିଆ।
ଓହୋ ବେଳେ ତାମାନେ ଲମ୍ବା ଦୋଳି। ତାମାନେ ସୋଫା ସୋଫା ଟାଇପର ଉଁ ହୁଁ।
ଆଉ ଆମର ରଜ ଦୋଳି ଟାଇପର ଯେମିତି ଦଉଡ଼ି ଲଗେଇକି ସେମିତି ଆମର ଚେନରେ ଅଛି ଦି ତିନିଟା ଅଛି ଆଉ ପିଲାମାନେ ଯାଇକି ଉପରୁ ଯୋଉ ଯାଇକି ଖସଡ଼ନ୍ତି
ହଁ ଯୋଉ ସ୍ଲାଇଡିଙ୍ଗ ବାଲା।
ହଁ ସ୍ଲାଇଡିଙ୍ଗ ବାଲା ସେଇ ସେଥିରୁ ପଡ଼ିଛି ଦି ତିନିଟା ସେମିତି ପଡ଼ିଛି ଆଉ ସେମିତି ଅ ଚି ସେ ଭିତରେ ଷ୍ଟାଚୁ ଅଛି ଏମିତି ଏ ବାଘ, ହରିଣ, ଭାଲୁ, ଠେକୁଆ ଏଗୁଡ଼ାକ ଏମିତି ଷ୍ଟାଚୁ ଷ୍ଟାଚୁ ହେଇଚି ସିମେଣ୍ଟ ରେ।
କେତେଟା କେତେଟା ପାର୍କ ଅଛି ଏଇ ଗୋଟେ ନା ଆଉ ବି ତାମାନେ ଅଛି?
ନା ନା ଆଉ କାଇଁ ମୁଁ ଦେଖିନି। ଆମର ଏ ପାଖରେ ଆ ଏଇ ଗୋଟେ ଅଛି। ଡ଼ିଅର ପାର୍କ ଗୋଟେ ଅଛି ଆମ ଡ଼ିଅର ପାର୍କ ଗୋଟେ ଅଛି। ଏ ସେଟା ହବ ଲଗଭଗ ତିରିଶ କିଲୋମିଟର ପାଖାପାଖି ହବ ଆଉ।
ଓହୋ ଆଚ୍ଛା ଟିକେ ଦୂରରେ ଟିକେ ଅଛି ନା। ସେଠି ଟିକେ ବୋଧେ ସେ ସେ ସେଠି ଟିକେ କିଛି ଏକ୍ସଟ୍ରା ଥିବ ବୋଧେ।
ଏକ୍ସଟ୍ରା ସେମିତି ନାହିଁ ବାସ୍ ଡ଼ିଅର ଏମିତି ଥିବେ ତାଙ୍କୁ ରଖା ହେଇଥିବ। ଯିବ ଦେଖିକି ଆସିବ ସେମିତି ଏଇ ପାର୍କ ଟାଇପ ର ଏକା। ଷ୍ଟାଚୁ ବି ହେଇଥିବ ଏଇ ବାଘ, ଭାଲୁ, ହରିଣ ଏମିତି ହେଇଥିବ ଷ୍ଟାଚୁ। ବା ଏମିତି ଗୋଟେ ଷ୍ଟାଚୁ ଅଛି ମାନେ ଏ ୱାର୍ଲଡ଼ କରାହେଇଛି ସେଇଟା ଘାସ ଥିବ। ସେଟିକୁ ମାନେ ତାପରେ ଝିଣ୍ଟିକା ଖାଉଥିବ ତାକୁ ଝିଣ୍ଟି କାକୁ ବେଙ୍ଗ ଖାଉଥିବ ବେଙ୍ଗକୁ ତାପରେ ଆମର କିଏ ଆମର ସାପ ଖାଉଥିବ। ଏମିତି ଅଛି ଗୋଟେ ଷ୍ଟାପ ପର୍ ହଁ। ହଁ ଫୁଡ୍ ଚେଞ୍ଜ ପରିସଂସ୍ଥା। ପରିସଂସ୍ଥାର ଶିକ୍ଷଣ ଗୋଟେ ହେଇଟା ଆଉ କରିଛନ୍ତି।
ହଁ ହଁ ହଁ ହେଲେ ଛୁଆ ମାନେ ବି ପଢ଼ ପଢ଼ନ୍ତି ନା। ସେ ଜାଣିବେ ବି ତ। ହଁ ଭଲ ଭଲ ଅଛି।
ହୁଁ।
ଆଉ ଯୋଉ ଛୁଟି ଯୋଉ ଥିଲା କୋଉଠୁ ବୁଲି ପୁଣି ଯାଇଥିଲ।
ହୁଁ। ହଁ ଛୁଟିରେ ତ ସେମିତି ଖାସ୍ କିଛି ବୁଲି ଯାଇନି। ଆମର ଏଇଠି ଅଛି। ଆମେ ଯିବୁ ରିସେଣ୍ଟ ଏବେ ଯିବୁ କଟ ଏ କୋରାପୁଟ ଯିବୁ ବୁଲିବାକୁ।
ହଁ ହଁ କୋରାପୁଟରେ ତ ଭଲ ଭଲ ସବୁ ଏଇଟା ଅଛି। ଜାଗା ଅଛି କୋରାପୁଟରୁୁ କୋଉଠିକୁ ଯିବେ?
କୋରାପୁଟ ଯିବୁ ଦେଓମାଳିକୁ ଦେଓମାଳି
ଆ ଦେଓମାଳିରେ ବହୁତ ସୁନ୍ଦର ଜାଗା ହଁ। ମୁଁ ଖାଲି ଯିବି ଯିବି ଆମ ଆମ ଯୋଉ ଆର ବର୍ଷ ଗତ ବର୍ଷ ପ୍ଲାନ୍ ହେଇଥିଲା କିନ୍ତୁ ଯାଇପାରିଲୁନି।
ହୁଁ।
ବହୁତ ଭଲ ଜାଗା ସେଇଟା। କିଏ କିଏ ସାଙ୍ଗସାଥି ନା ଫ୍ୟାମିଲି ସହିତ?
ସାଙ୍ଗସାଥି ମେ ଯିବୁ।
ହୁଁ କାହା ସହିତ ଯିବେ ଫ୍ୟାମିଲି ସହିତ ନା ସାଙ୍ଗ ସାଥି ସହିତ। ଆଛା ଠିକ୍ ଠିକ୍ ଅଛି।
ହାଇସ ହୁଁ। ଯାଉଛୁ ନାଁ ସାଙ୍ଗସାଥି